ଜୟ
ଜୟ ଜଗନ୍ନାଥ କୋଉଠୁ କହୁଥିଲେ ଭଉଣୀ?
ଭୁବନେଶ୍ଵରୁୁ ଆପଣ କୋଉଠୁ କରିଥିଲେ?
ମୁଁ ବି ଭୁବନେଶ୍ଵରରୁୁ କହୁଥିଲି, ଆପଣଙ୍କର ଶୁଭ ନାମ ଭୁବନେଶ୍ଵର ଇଏ ରୁ ମା ଭୁବନେଶ୍ଵର ପଟିଆରୁୁ କହୁଥିଲି।
ଫଟିଆରୁ କହୁଥିଲେ, ଆଛା, ଆପଣ ସେଠି କଣ କରୁଛନ୍ତି?
ମୁଁ ଏଇଠି ମାନେ ଗୋଟେ ଭଡା ଘରେ ଅଛି, ଆଉ ବେସରକାରୀ କାର୍ଯ୍ୟରେ କାର୍ଯ୍ୟର ତ ଅଛି ଆଉ।
ଆଛା ଭଲ। ମୋର ପାଠ ପଢାପଢି ଚାଲିଛି।
ହୁଁ ଭୁବନେସ୍ଵରରେ କୋଉଠି ଅଛନ୍ତି ଆପଣ?
ମୁଁ ନୟାପଲ୍ଲୀରେ ରହୁଛି।
ଆଛା, ଆଉ ଖାଇବା ସରିଲାନି।
ହଁ ଖାଇବା ସରିଲାଣି, ଆପଣଙ୍କର ସରିଲାଣି? ହଁ ଭାତ ମାଛ ତରକାରୀ, ଅଣ୍ଡା ସିଝା ହେଇଥିଲା। ଡାଲମା ଆଉ ଶାଗ ଭଜା।
ଆମିଷ ଖାଆନ୍ତି ତାହେଲେ ଆଉ।
ହଁ ମୁଁ ତ ଆମିଷ ଖାଏ, ଆଜି ଖରାବେଳେ ଆମର ହେଇନଥିଲା ଆମିଷ ମଧ୍ୟାନରେ ତ ସେଥିପାଇଁ ରାତିରେ ଟିକେ ଆମିଷ
ଭଲ, ମୁଁ ବି ମଧ୍ୟ ଆମିଷ ପ୍ରିୟ ଲୋକ। ହୁଁ, ବୁ ମୁଁ ରୁଟି ଆଉ ପୋଟଳ ଆଳୁ ଭଜା, ଅଣ୍ଡା ତରକାରୀ ମାନେ ଖାଇବା ସରିଲା, ଏବେ ଖାଇସାରିକି ଶୋଇବାକୁ ଆସିଲି ଭାବିଲି କ ଥା ହେଇ ଯିବି ଟିକେ ଆଉ।
ଯାହା ହଉ ଭଲ ଲାଗିଲା କଥା ହେଇକି, ଯଉ ଆପଣଙ୍କୁ ଆମି ସ ଭଲ ଲାଗେ, ସେତିକି ମତେ ଭଲ ଲାଗିଲା ଶୁଣିକି।
ହୁଁ।
ଉଁ।
ଯାହା ହଉ ଦୁଇ ଜଣଙ୍କର ମାନେ ମାନେ ମାନେ ହେଇଗଲା ନା ଆମର ସମାନ ଚିନ୍ତାଧାରା ହଁ।
ହୁଁ। ଚିନ୍ତାଧାରା, ଭାବନା, ପସନ୍ଦ ବି ମିଶି ଯାଉଛି, ସେଥିପାଇଁ।
ହୁଁ।
କଣ କରୁଛନ୍ତି ଏବେ?
ଏବେ ଖାଇବା ସରିଲା ପରେ ଟିକେ ଆମେ ଚାଲୁ, ଚାଲିଲା ପରେ କିଛି ସମୟ ଅଧଘଣ୍ଟା କୋଡିଏ ମିନିଟ୍ ଚାଲୁ ଏନ୍ତି। ଚାଲିଲା ପରେ ଶୋଇବି, ତାପରେ ସକାଳେ ଉଠିକି ଯେମିତି କର୍ମକ୍ଷେତ୍ର କୁ ବାହାରି ଯିବି ଆଉ।
ଆଚ୍ଛା। ଯାହା ହଉ ଭଲ, ଭଲ ଜୀବନ ଯାପନ ଅତିବାହିତ କରୁଛନ୍ତି।
ହଁ ନିତିଦିନିଆ ଜୀବନରେ ଯାହାବି ଆମର ରହୁଛି। କାର୍ଯ୍ୟ ସେଇଟା ଆମେ କରୁଛୁ ଆଉ।
ଯାହାଉ ଦୈନଦିବନ ଦୈନନ୍ଦିନ ଜୀବନ ଆପଣଙ୍କର ଭଲ ଯାଉ।
ହଁ, ଆପଣଙ୍କର ମଧ୍ୟ। ଆପଣ କୋଉ ଭଗବାନଙ୍କୁ ଭଲ ପାଆନ୍ତି?
ସାଇବାବା ଭଲ ଲାଗନ୍ତି, ସାଇବାବା, ଜଗନ୍ନାଥ ଆପଣଙ୍କର?
ସେମ୍।
ଉଁ
ଦି ଜଣ ମତେ ବହୁତ ପସନ୍ଦ, ମାନେ ସାଇ ବାବା କୁ ତ ମୁଁ ବହୁତ ମାନେ ଛୋଟ ବେଳରୁ ମୁଁ ସାଇ ବାବା କୁ ମାନି ଆସେ। ସବୁ ଈଶ୍ଵର ତ ସମାନ, ବାକି ମୁଁ ସାଇ ବାବା ମୋର ବହୁତ ମାନେ ବହୁତ ତ ଆହୁରି କେତେ ଜଣ ବି ଥିବେ ବହୁତ ଭକ୍ତ ଥିବେ ବହୁତ ବଡ ତ କହିପାରିବିନି ଛୋଟ ହେଲେ ବି ମୋତେ ସେ ସାଇବାବା ଯୋଉ ଶିରିଡ଼ି ସାଇବାବା ମୋତେ ବହୁତ ମାନେ ଭଲ ଲାଗନ୍ତି। ଆଉ ଜଗା ତ ସବୁବେଳେ ସମସ୍ତଙ୍କ ହୃଦୟରେ ଅଛନ୍ତି ରହିଥିବେ।
ହୁଁ ହୁଁ ସେ ତ ଆମ ଓଡିଆଙ୍କ ପ୍ରାଣ।
ହଁ।
କଣ ଆପଣଙ୍କର କଣ ଅନୁଭୂତି ଅଛି?
ମୋତେ ସାଇ ବାବାଙ୍କ ଭିତରେ ମାନେ ମୁଁ ଯେତେବେଳେ ନିଜର ଯାହାବି ଦୈନନ୍ଦିନ ଜୀବନ ଶୈଳୀରେ ମୋର କିଛି ବି ଦୁଃଖ ସୁଖ ଲାଗି ରହିଛି କେତେବେଳେ କିଛି ବି ମୁଁ ଯଦି ଦୁଃଖରେ ରହିଥାଏ ତ ମୁଁ ସାଇବାବା ପାଖକୁ ଯାଏ ସାଇବାବା ପାଖରେ ବସେ। ନିଜର ଜୀବନରେ ଯାହା ଯାହା ହଉଛି ମତେ କୋଉଠି କୋଉଠି ମାନେ କ କଣ ଯୋଉ ସବୁ ସିଚୁଏସନ ରେ ମୁଁ
କୋଉଠି ନା କୋଉଠି କିଛି ହୁଁ ପରିସ୍ଥିତିରେ ଗତି କରୁଛି।
ହଁ ସବୁ ପରିସ୍ଥିତି ସାଇବାବା ପାଖରେ ମୁଁ କୁହେ ତ
ମତେ ଭଲ ଲାଗେ ଦୁନିଆରେ କେତେ ପ୍ରକାର ଲୋକ ଅଛନ୍ତି ସମ ସ୍ତଙ୍କୁ ଯଦି ତମେ ଦୈନନ୍ଦିନ ଜୀବନର କାହାଣୀ କହି ଚାଲିବ ତ ସମସ୍ତେ ଶୁଣନ୍ତି। କିନ୍ତୁ ଭଗବାନ ଗୋଟେ ମାଧ୍ୟମ ତାଙ୍କ ପାଖରେ କହିଲେ ତମକୁ ବହୁତ ହାଲୁକା ଲାଗେ‌। ଆଉ ମନ ବି ଶାନ୍ତ ରୁହେ ତ ମୁଁ ସାଇ ବାବାଙ୍କୁ ସବୁବେଳେ ମୋର ଯାହାବି କିଛି ହୁଏ ମୁଁ ସାଇବାବାଙ୍କୁ କୁହେ ଆଉ ମନରୁ ସବୁବେଳେ ସାଇବାବା କୁ ଡାକେ। ଆଉ ଜଗନ୍ନାଥ ତ ମୋର ଜଗନ୍ନାଥ ତ ମୋର ଅ ସିଏତ ଭାବର ଠାକୁର ସେ ଯେତେବେଳେ ମତେ ମତେ ମନ ହୁଏ ମୁଁ ତାଙ୍କ ପାଖକୁ ପଳେଇଯାଏ ମୁଁ ଜାଣିବି ନ ଥାଏ ମୋ ସହିତ କଣ ହଉଛି ଜଗନ୍ନାଥ ଏମିତି ମହ ଲଗାନ୍ତି ଯେ ମୁଁ ଅ ଅଜ୍ଞାତ ଅବସ୍ଥାରେ ବି ତାଙ୍କ ପାଖକୁ ପଳେଇଯାଏ ମନ ହବ ଉଠିକି ପଳେଇବି। ଜଗା ପାଖରୁ ବୁଲିକି ଆସିଯିବି।
ଯାହା ହଉ ଭଲ ଆ ଯା ହଉ ଭଲ ଆପଣ ତାହେଲେ ଭଗବାନଙ୍କର ଅତି ପ୍ରିୟ ଲାଗୁଚି ସେଥିପାଇଁ ଆପଣଙ୍କୁ
ହଁ ନିହାତି ନିହାତି ମତେ ଭଗବାନଙ୍କର ସବୁ କିଛି ମାନେ ଯାହାବି ତାଙ୍କ ବିନା ଆମେ କିଛି ବି ନୁହଁ। ତ ସିଏ ଆମକୁ ମାନେ ପୃଥିବୀରେ ଏ ଜ ମାନେ ଜନ୍ମ ଦେଇଛନ୍ତି ମାନେ ତାଙ୍କର ଆମ ଦ୍ଵାରା ଯାହାବି କିଛି ଜଡ଼ିତ ଅଛି ତାଙ୍କର ଯାହାବି ନିତ୍ୟ ଦିନର କାର୍ଯ୍ୟ ତମ ଆମକୁ ଯେମିତି ଭଗବାନ ଚଲାଉଚନ୍ତି ଆମେ ଚାଲୁଚୁ। ସିଏ ଚାହିଁଲେ କିଛି ହବନି ତ ଆମେ ଯେତେବେଳେ ବି ନିଜର ବୋଲି କହିବାକୁ ଗଲେ କେହି ବି ଦୁନିଆର ନାହାନ୍ତି। ସମସ୍ତ ଖାଲି ବା ଶ୍ରୋତା ବାସ ଭଗବାନ ଗୋଟେ ଗୋଟେ ମାଧ୍ୟମ ଯିଏକି ଆପଣଙ୍କ ମନକୁ ଶାନ୍ତି ଦବ ଆପଣଙ୍କ ଭାବନାକୁୁ ବୁଝି ପାରୁଥିବ ସେହି ଗୋଟେ ମାଧ୍ୟମ ସବୁ ଭଗବାନ ସମାନ। ଆଜ୍ଞା କି ଭଗବାନ ଗୋଟେ ମାଧ୍ୟମ କି ଆପଣଙ୍କ ମନର ଯାହାବି କିଛି ଥିବ ତ ଭଗବାନ ହିଁ ବୁଝିପାରିବେ।
ହଁ ସେ ତ ସତ କଥା ଏ ଦୁନିଆରେ ସବୁଠାରୁ ବଡ ଆଉ ଭଲ ସବୁଠାରୁ ହିଁ ଭଗବାନ।
ହଁ ତମର କୋଉ ଭଗବାନ ଉପରେ ଭରସା ବିଶ୍ୱାସ?
ସାଇ ବାବା ଆଉ ଜଗନ୍ନାଥ।
ଆହାଁ ଆହାଁ।
ସାଇ ସାଇବାବା ତ ହଉଛି ମୋ ଜୀବନର ଗୋଟେ ଅଙ୍ଗ ଯେମିତି ମୁଁ ଜୀବନର ସେ ଗୋଟେ ଅଙ୍ଗରେ ଯେମିତି ସାଇ ଅଛନ୍ତି, ସେମତି
ମୋର ବି ମୋ ଛୋଟ ବେଳରୁ ମୁଁ ସେ ସେ ଏ ଯୋଉ ଆପଣଙ୍କ ସେ ନୟାପଲ୍ଲୀରେ ଗୋଟେ ଦେଖିବେ ବହୁତ ବଡ ସାଇବାବା ମନ୍ଦିରଟେ ଅଛି। ସେ ଯୋଉ ଇନ୍ଦ୍ରଧନୁ ମାର୍କେଟ। ଆ ଅ ଯୋଉ ହେଲଥ୍ ଭିଲେଜ୍ ହସ୍ପିଟାଲ୍ ନାଇଁ କି ସେ ବୋ ବୋହୁତ ବଡ ପ୍ରତିମୂର୍ତ୍ତି ତାଙ୍କର ଅଛି ସେଇଠିକି ଯିବେ ମୁଁ ପ୍ରା ପ୍ରାୟ ତ କେବେ କେବେ ଯାଏ ସେଇଠିକି। ମତେ ବୋହୁତ ଶାନ୍ତି ଲାଗେ ସେ ଜାଗାରେ ବସିଲେ ମତେ ଲାଗେ କି ମୋ ମା ମନର ଯେତିକି ଦୁ ଖ ଅଛି ଯାହା ବି ଅଛି ସେଇ ଜାଗାରେ ବସିଲେ ମତେ ବାବା ଭୁଲେଇ ଦିଅନ୍ତି। ଓ ବୋହୁତ ଶାନ୍ତି ଲାଗିଥାଏ ମାନେ ଆପଣ ଯୋଉ ଏରିଆରେ ରହୁଛନ୍ତି ସେଇଟି କଥା କହୁଛି। ମୁଁ ବି ଏପଟେ ମଧ୍ୟ ରହୁଛି ପ ପଟିଆ ସାଇଟ୍ ରେ।
ହୁଁ।
ସାଇଡରେ ବି ଅଛି ମାନେ ସାଇବାବାଙ୍କର ମୁଁ ଯୋଉଠି ଯାଏ ସାଇବାବା ମତେ ମିଳିଯାଆନ୍ତି। ମୁଁ ଏତେ ଲକି ଯେ, ମୁଁ ଯୋଉଠି ବି ଯାଏ। ମୁଁ ସବୁବେଳେ ମାଗେକି ମୋ ପାଖରେ ହିଁ ମୋ ଭଗବାନ ରୁହନ୍ତୁ। ସାଇ ବାବା ବି ମତେ ମିଳିଯାଆନ୍ତି। ଯୋଉ କ-କର୍ମସ୍ଥଳକୁୁ ବି ମୁଁ ଯାଏ। ସେ ଜାଗାରେ ବି ମୁଁ ଫିଲ୍ କରରେକି ବାବା ମୋ ସହିତ ଅଛନ୍ତି। ମତେ ଲାଗେ ବି ବାବା ମୋ ସହିତ ଅଛନ୍ତି। ମୋର ସୁଖରେ ଦୁଃଖରେ ସବୁବେଳେ ବାବା ହିଁ ମତେ ଉଦ୍ଧାର କରନ୍ତି।
ତାଙ୍କ ପ୍ରତ୍ୟେକଟି ମୁହୂର୍ତ୍ତରେ ଅନୁକୋଣରେ ହିଁ ବାବା ମିଳିଛି। ବାବାଙ୍କ ଅନୁଭୂତି ହିଁ ଅଲଗା ପ୍ରକାର।
ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ତାଙ୍କ ଅନୁଭୂତି ଯେତେ ବି କହିଲେ ବି ତମେ ହଁ ସେଇଟା ଯିଏ ଭଗବାନଙ୍କୁ ଭକ୍ତିରେ ଅଛି ସିଏ ହିଁ ବୁଝିପାରିବ।
ଯିଏ ମାନୁଥିବେ ସିଏ ଜାଣିଥିବେ। ଯିଏ ମାନେ ତାଙ୍କୁ ଅନୁଭବ କରି ଥିବେ ସେ ହିଁ ଜାଣିବେ। ଆଉ ନାସ୍ତିକ ମାନେ କଣ ଜାଣିବେ?
ହଁ ନିହାତି। ବହୁତ ଲୋକଙ୍କର ଚିନ୍ତାଧାରା ବହୁତ ଅଲଗା ପ୍ରକାରର। ବହୁତ ଦେବାଦେବୀକୁ ବହୁତ ତୁ ଲୋକ ଅଲଗା ଅଲଗା ଆମେ ସମସ୍ତଙ୍କ ଚିନ୍ ତା ଧାରାକୁ ବଦଳେଇ ପାରିବାନି। କି ଆମ ଚିନ୍ତାରେ ବି ତମେ ରୁହ ବି ଆମେ ତାଙ୍କୁ ବୁଝେଇ ପାରିବା ଯାହାର ଯେମିତି ଚିନ୍ତାଧାରା ଆଉ।
ଯେ ସତ କଥା।
ସମାଜରେ ରହିବାକୁ ହେଲେ, ସମାଜର ଲୋକଙ୍କ ସହିତ ତାଙ୍କ ଭାବନା ସହିତ ବି ରହିକି ମିଶିକି ରହିବାର ଅଛି। ହଁ। ହଁ ତୋ ଏମିତି ଆଉ।
ଛାଆ ଭଲ ଆପଣ କଣ ରୋଷେଇ କରୁଛନ୍ତି।
ନାଇଁ ଆମର ଯୋଉ ରୋଷେୟା ଆମେ ରଖିଛୁ ସେ ଆସିକି ବନାନ୍ତି। ଦିନ ବେଳେ ତ ଆମେ ଉ କର୍ମସ୍ଥଳକୁୁ ଯାଉଛୁ ଦିନରେ ତ ସମୟରେ ମାନେ ସମୟ ନାହିଁ ତ ଦିନରେ ଆମେ ଏମତି ଯେତିକି ସମ୍ଭବ ଆମେ କରୁଛୁ ବାହାରେ ଖାଉଛୁ କେତେବେଳେ ବନଉଛୁ। ତ ରୋଷେୟା ରାତି ରାତିରେ ରହୁଛୁ ଯେତେବେଳେ ରୁମରେ ରୋଷେଇଆ ରାତିରେ ଗୋଟେ ଟାଇମ୍ ଆସେ। ବାକି ଛୁଟି ଦିନରେ ଛୁଟି ଦିନରେ ସେ ଦିନରେ ରାତିରେ ଆସୁଛି ଆଉ।
ଯାଉ ହଉ ଭଲ ରୋଷେଇ କରିବା ବହୁତ କଷ୍ଟ।
ହଁ କାର୍ଯ୍ୟରୁ ଫେରି ରୋଷେଇ କରିବା ରୋଷେଇବା ସମୟ ହଉନି। କାହିଁକି ନା ଗୋଟେ କର୍ମସ୍ଥଳ ଏମିତି ଗୋଟେ ଜାଗା ସେ ଜାଗାରେ ତମର ସମୟ ହିଁ କେମିତି ଆରମ୍ଭ ହବ କେମିତି ଶେଷ ହବ ତମେ ସେଇଥିରେ ହିଁ ରହିଯିବ ତମକୁ ବାକି ଜିନିଷରେ ନଜର ରହିବନି ତ ଯିଏ ସମ୍ଭାଳି ପାରୁଛି କରୁଛି ଯିଏ ପାରୁନି ପାରୁନି ହଁ ହଁ ମୁଁ ବି ବିବାହିତ ମୋର ମାନେ ଶାଶୁ ଘରେ ଏଇଠି ଆଉ।
ଆଚ୍ଛା ଶାଶୁଘରେ ନିଜ ଘରେ ତାହଲେ ଏଇଠି।
ନିଜ ଘର ମୁଁ ବାଲେଶ୍ଵର ରୁ ଆସିଛି। ମୋ ଶାଶୁ ଘର ଏଇଠି ଭୁବନେଶ୍ଵରରେ ତ ମୁଁ ଏଇଠି ରହୁଛି ଆଉ।
ବାଲେଶ୍ଵରରେ ଆପଣଙ୍କ ଘର।
ହଁ। ମୋର ଯୋଉ ବାପାଙ୍କର ମୋ ଜନ୍ମ ସ୍ଥାନ ବାଲେଶ୍ଵର।
ଆଚ୍ଛା। ଆପଣ ଠାକୁରଙ୍କ ପାଖରୁ ଆସିଚନ୍ତି ଠାକୁରଙ୍କ ଜାଗାରେ ରହିଚନ୍ତି ଆଉ।
ହଁ ହଁ, ମୁଁ ଯୋଉଠି ବି ଯାଏ ଭଗବାନ ମୋ ସହିତ ସବୁବେଳେ ଥାଆନ୍ତି।
ଯାହା ହଉ ଭଲ ଲାଗିଲା ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି।
ମୁଁ ବି ପ୍ରଥମ ଥର ତମ ସହିତ କଥା ହେଇକି ମତେ ବି ବହୁତ ଭଲ ଲାଗିଲା। ହଉ ଦୈନନ୍ଦିନ ଜୀବନରେ ଆମେ ଯେମିତି ଯାହାବି କଥା ହେଲୁ। ଅଳ୍ପ ସମୟରେ ବହୁତ ଭଲ ଲାଗିଲା କଥା ହେଇକି। ନିଶ୍ଚିତ ଆଗକୁ କେବେ କଥା ହେଲେ ଆମେ ଭଗବାନ୍ଙ୍କ ବିଷୟରେ କଥା ହବା।
ହୁଁ, ଶୁଭରାତ୍ରୀ। ବୋହୁତ୍ ଖୁସି ଲାଗିଲେ ଏମିତି ସବୁବେଳେ ମନେ ପକଉଥାନ୍ତୁ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍।